ହ୍ୟାଲୋ। ହ୍ୟାଲୋ।
ହଁ ଶୁଭିଲା।
ହଁ ଆଉ ଶୁଭୁନି ହାଲୋ ହାଲୋ ମୁଁ ହଉଛି। କଣ କରୁଚ?
ଏ ହେ ହେ ହଁ। ଏଇ ଛୁଆ ଛାଡିଗଲେ ଭାତ ଦିଟା ଯେ ନଷ୍ଟ କରିବି ନା ସେ ଗୁଣ୍ଡେ ଭାତ ଖାଇ ଦେ ଏ ଲଙ୍କା ହାତ ପୋଡିବ ରଖ ଜୋର ରେ ଆଖି ପୋଡିବ।
ବୁଆସଇିଲାଣି କି?
ହୁଁ ପଳେଇ ଆସିଲେନ୍।
ହୁଁ ହୁଁ। ମୁଁ ମାନେ ସମସ୍ତେ ଯଦି କଲ୍ କରିଦିଏ ମୋର ଆଉ ମୋ ଝିଅ ବି ଶୋଇ ପଡିଚି। ସେ ଉଠିଲା ମାନେ ଚଗଲା ହବ ଆଉ କରେଇଦବନି କିଛି। ତାରେ ପୁଅ ବି ଆସିବ ସ୍କୁଲରୁ ଆଉ ଘର କାମ ଯା ବି ହେଲେ କାମ କଲା ମାନେ ଆଉ ଇ ଇଛା ହବ ନା କୁଆଡେ କଣ କରିବାକୁ।
ସେଇବା ପୁଅ କୋଉ କ୍ଲାସ ରେ ପଡୁଚି?
ପୁଅର ଷଷ୍ଠ କ୍ଲାସ
ଷଷ୍ଠ ହୁଁ ହୁଁ। ମୋ ପୁଅ ସାଙ୍ଗରେ ମୋ ପୁଅ ପଞ୍ଚମ, ଷଷ୍ଠ ଗୋଟେ ବ୍ୟାଚ ଆଉ। ହୁଁ।
ମୋ ପୁଅର ମାନେ ହଁ ରୋଷେଇ ବାସ ସାରିଲୁ ଅଲଗା ଜଣେ ବନ୍ଧୁ ଆସିଥିଲେ ତାଙ୍କୁ ଖାଇବାକୁ ଦେଲୁ। ଖାଇବା ପିଇବା ଦେଇ ବାସନ ଫାସନ ଧୋଇ ଦେଇକ ଏଇ ଲୁଗାରା ଶୁଖେଇ ଛାତ ପୁରା ତ ମୁଁ ଏ ଯାଉଛି ବର୍ଷା ଆସିିଲାଣି ନେଇ ଆସେ। ଆଜି କାଇଁ ଟିକେ ଖରା ପାଗ ଟେ ଦେଇ ଥିଲା ଭଲ। ପାଗ ଦେଇଥିଲା ମୁଁ ନେଇ ସୁଖେଇ ଦେଇଥିଲି। ଦେଖିଲା ବେଳକୁ ବର୍ଷା ଟିକେ ଯୋଉ ଅନ୍ଧାରିଆ ହଁ। ଆସିଲା ବେଳକୁ ମୁଁ ର ନେଇ ଆସେ ଆଉ ସୋ କଥା ହେଇକି ପଳେଇି ନେଇ ପଳେ ଆସେ ଆଉ।
ହଁ ତମେ ଯାଇଛ ବୋଲି ଟାୱାର କତିକି ଉପରକୁ ଛାତ ଉପରୁ ଭଲ କଥା ଟା ସୁବିଚି ଆଜି କ୍ଲିଅର। ନଲେ ନାହିଁ ତମର ଟୋଟାଲ୍ କ୍ଲିୟର ଆସେ ନାହିଁ।
ଯାହାବି ନା ମୁଁ ଆଉ ଘର ଭିତରେ ବାହରେ ବୁଲିବୁ ନା ଆଉ ସେ ଘର ଭିତରେ ଫୋନ କରିବୁ। ଆଉ ଫୋନ କଲା ବେଳକୁ ଟାୱାର ଆସୁନି ତାକୁ ଆଉ ମୁଁ କଣ କରିପାରିବି। କାଲି ଆଉ ଜଣେ ସେମିତି ଫୋନ କରିଥିଲେ ତାଙ୍କର ଯୋଉ କଥା ଟୋଟାଲି ଶୁଭିଲାନି।
ମୁଁ ବା ସକାଳୁ ଯାହା ଫୋନ କରିଥିନି ତମ କତିିକି କରିଥିନି ନା?
ହଁ।
ହେ ଟୋଟାଲି କିଛି ସୁଭିଲାନି ଜିରୋ ହେଇଯାଇଚି ମୋର ଗୋଟେ।
ଅହ।
ଏଇ ହଁ ବା। ଆଉ ସବୁ ଭଲ ନା ଦେହ ପା।
ହଁ ଦେହ ପାଇଁ ଆମର ସବୁ ଭଲ ଅଛି ମୋ ଶାଶୁଙ୍କର ଅପରେସନ ହେଇଛି ତ ସେଇ ପାଇଁ ସବୁ ଟିକେ ବନ୍ଧୁ ବାନ୍ଧବ ଘରକୁ ଆସୁଚନ୍ତି ନା। ଆଉ ସେଥିପାଇଁ ଘର ଟିକେ ଜାମ ହଉଚି।
କି ଅପରେସନ୍ ହେଇଛନ୍ତି?
ଆ ଯୋଉ ଆଣ୍ଠୁ ମାନେ ବଥା ହଉଥିଲା ପିନ୍ଧା ହଉଥିଲା ସେ ବସି ପାରୁନଥିଲେ ଆଣ୍ଠୁ ତ ସବୁ ଲୋକଙ୍କୁ ଧରୁନିକି ଏବେ।
ହଁ।
ହଁ ସେ ଯାଇଥିଲେ ଭୁବନେଶ୍ୱର ଦେଖେଇବା ପାଇଁ ଭୁବନେଶ୍ଵର ଦେଖେଇଲେ ସେ ଯେ କହିଲେ ଏ ଅପରେସନ କରିଦିଅ ଠିକ ହବ। ସେ ଅପରେସନ କଲେଣି ଆସିକି ଆଠ ଦଶ ଦଶ ବାର ଦିନ ହେଲା।
ହୁଁ।
ହେଠେ ରହି ଯା ଆଠ ଦିନି। ହେଠୁ ନେଇକି ଏଠିକି ଘରକୁ ଆସୁଚନ୍ତି ଆଉ।
କଟକ ରେ ହେଲା ନା ଟାଉନ୍ ରେ?
ହେଟା ଭୁଲ ଶୁଣନୁ।
ଭୁବନେଶ୍ୱର
ହଁ ହ।
ଆଉ ଘରକୁ ଜାଣତେ ମେଡିକାଲ ରୁ ଜଣେ ଆସିଲା ମାନେ ଘରକୁ କେତେ ବନ୍ଧୁବାନ୍ଧବ ଆସନ୍ତି ଆଉ ହୁଁ। ହୁଁ।
ହେଲେ ଘରେ ସବୁବେଳେ ଫାଙ୍କା ରହିବନି ଆଉଁ।
ହଁ। ଗଧେ ବନ୍ଧୁ ବାନ୍ଧବ ଆସି ତ ସମସ୍ତେ ଡେଲି ଦି ଚାରି ଜଣ ଦିଇ ଚାରି ଜଣ ନାଖେ ଆସୁଚନ୍ତି। ତାଙ୍କୁ ରୋଷେଇ କରିକି ଖାଇବାକୁ ଦେଲାବେଳକୁ ଡ଼େରି ହେଇଯାଉଚି ତାପ ଛୁଆ ପିଲା କାମ ଏଣେ ଆଉ କିଛି ହବନି ତାପରେ ମୋ ଯା ଥିଲେ ହଁ ସେ ଆମେ ଦି ଜଣ ମିଶିକି କରିଦିଅଁ। ସିଏ ପଳେଇଚନ୍ତି ତାଙ୍କ ଭାଇ ବାହାଘର ସେ ପଳେଇଚନ୍ତି ତାଙ୍କ ଗାଁ କୁ।
ସେ ଆସିବେନି?
ହଁ କାଜି ଆସିବେ।
ଆଜି?
ହଁ।
ଆଜି ସୋମବାରେ ଅଛି ଆଉ ହଁ।
ହୁଁ।
ଦି ଜଣ ହେଲେ କାମ ଟିକେ ମିଶିକି
ଆଉ ସେ ଯାହା ଟିକେ ରହିଥାନ୍ତେ ତମ ହଇରାଣ ହଉଚ ବୋଲି ବାଧ୍ୟ ହେଇକି ଆସଥୁବେ ଆଉ।
ହଁ। ଆଉ କଣ କରିବି ମୁଁ ଆମର ବନ୍ଧୁବାନ୍ଧବ ନଆସିଲେ ସେ ରହିବା ରେ କିଛି କଥା ନାହିଁ ବନ୍ଧୁବାନ୍ଧବ ଆସୁଛନ୍ତି ତ ସେଥିପାଇଁ ରହିହବନି।
ବନ୍ଧୁବାନ୍ଧବ ନଆସିନେ ଦି ଚାରି ଜଣ ମଣିଷ ଜଣେ ରୋଷେଇ କରି କଣ ଦେଇଦବ ନାଇଁ କି ଆଉ ଡେଲି ବନ୍ଧୁବାନ୍ଧବ ଆସିନେ ସବୁଦିନି କଣ ଜଣେ ତୁଲେଇ ପାରିବ?
ତମ ଘରେ କଣ କାମ କି। ଆଉ ତାପରେ ଲୋକ ଆସିଲେ ବିଲ କାମ କରିବାକୁ ସେତେବେଳେ ଟିକେ ଅଧିକ ଆମର କଷ୍ଟ।
ହୁଁ।
ସେ ପନ୍ଦର ଦିନି ନାଖେ ଦଶ ବାର ଜଣ ରହିବି ପନ୍ଦର ଜଣ ପୁଣି ରହିବେ ଘରେ।
ଆଉ ସିଏ ବାପ ଯୋଉ ସକାଳୁ ଖାଇବେ ଫେରେ ଉଁ ଆଗେ ରାତି ଚା ପାଁଶଟା ସାଢେ ପାଁଶଟାରୁ ଚାହା ପିଇବେ। ମୁଁ ବାଆ ଜାଣଚି ଏଁ ଚାହା ପିଇବେ ଫେର୍ ଉଁ
ଦି ଟାଇମ୍ ଖାଇବେ ସଖାଳୁ ଖାଇବେ ପଖାଳ ଫୁଣି ଗଧୁଆବେଳକୁ ଗରମ ଭାତ ଫୁଣି ରାତି ବି ଗରମ ତାଙ୍କ ଯୋଉ ଜୋଇଁ ପୁଅ କୁଣିଆ ଭଳିଆ ଯେମିତି ସେମା ସଜେଇକି ଦବ ତାଙ୍କୁ ସଜେଇକି ଦବ ହଁ।
ସତକଥା କି ନଅଟା ବେଳୁକୁ ସେମାନେ ପଖାଳ ଖାଇବେନି କି ନଅଟା ବେଳୁକୁ ହେବ ମାନେ ପଖାଳ ନେଇକି ପହଞ୍ଚିବୁ।
ଫୁଣି ପୋଡ଼ା ପୋଡ଼ି କି ମାନେ କୌଣସି ଜିନିଷ ଗୋଟେ ଭଜା ଭଜି ଖାଇବି।
ହୁଁ ଦି ପ୍ରକାର ଦରକାରେ ତାଙ୍କୁ ଯଦି ଖାଲି ଦଳା ଦେଇଦେଲୁ ରାଗ ପଶିଯିବ ତାଙ୍କଠେଇଁ ଏରା ତରକାରୀ ଭଲ ଦଉ ନା ସେଠି ଯାଇ ଗପିବେ ସେମାନେ।
ଆ ଆମର ଆଚାର ଫଚାର ଥାଏ ଘରେ। ଭଜା କରିଦିଅ ଆଚାର ପଚାର ଦେଇଦିଅ ଆଉ କ ଘର କରିବା କୋଉ କାମ ନାହିଁ ଘର ମାନେ ଠାକୁର ଘର ପୂଜା ଛୁଆ ଦେବେ କାମ ଛୁଆ ସ୍କୁଲ ଯିବେ ସଖାଳୁ ତାଙ୍କ ଦାୟିତ୍ଵ ତୁଲେଇକି ଏ କଲା ବେଳକୁ ଡେରି ହେଇଯିବ ତାଙ୍କୁ।
ଖାଲି କାମ କଲାବେଳକୁ ଏତି ଯୋଉ ଖୋଲ ଆଇଲା ବେଳକୁ ତ ଆହୁରି ଇଏ ବାର ବାଜିଯିବ ମୁଁ ପା ଜାଣିଛି।
ଆ ବାହାରକୁ ବାହାରି ପାରିବନି।
ହଁ।
ମ ଖାଇବା ପିଇବା ସରିଗଲାଣି।
ମୁଁ ବତେ ଖାଏ ଆଜି କୋଉ ଛଅ ମାସ ହେ ଆଠ ମାସ ହେଲାଣି ବତେ ହିଁ ଖାଉଥିନି ଦେହ ଖରାପ ହେଲା ଦିନରୁ ମୟାଗୁନାହାନ୍ତି ଟା ବି ଖାଏ ଏଇ ଦେହଟା ଖରାପ ହେଲା ଦିନ ଜଣ ତ ଆଡ ସେ ଖାଇ ହଉନି ଭାତ ଦ ତିନି ଗୁଣ୍ଡା ଖାଇଦେବେ ବଳକୁ କାହିଁକି ପେଟ ଫୁଲ ହେଇଯାଉଛି ପାଣି ଟିକେ ପିଲାବେଳୁ ସଇଲା। ଆଉ ସିଏ ତ ଦେ ହଜମ ହେଲା ବେଳକୁ ତାପର ଦିନ ଲାଗୁଛି ସେ ରାତିରେ ସେ ରୁଟି ଖଣ୍ଡେ ଦି ଖଣ୍ଡେ ଯାହା ଖାଉଛି। ଆଛା ଏଇ ଆଜି କେମିତି ଛୁଆ ଗୁଣ୍ଡ ଦି ଗୁଣ୍ଡା ହବ ଛାଡିଦେଲେ ହିଁ ଦେଖିଆ ଆଡଜଷ୍ଟ କରି ଦେଖିଆ ଖାଇଦିଏ କଣ ହଉଛି।
ଖାଇପାର ସେ ଖାଇଦବ ସେ ଖାଇପାରିବନ
ନା ବା ନା ମୋର ଅଭ୍ୟାସ ମୁଁ କେବଳ ଭୋକ ହଉନି କି ମତେ ଭୋକ ହଉଛି ମେନ ଦେହ ଖରାପ ହେଲା ଦିନରୁ ଆଉ ଖାଇ ହଉନି ଖାଇଦେଲେ ଖାଲି ଆମ୍ବିଳ ହାକୁଟି ଦେବ ଛାତି ଗୋଟାପଣେ ପେଟ ଛାତି ଏକ ହେଇଯିବ ଏମିତି ହେଇଯିବ ଅବସ୍ଥା ମୋର।
ହଁ ବା। ଏଭଳିଆ ଆଉ କାହିଁକି ଖାଇକି ଦିଟା ଖାଇବୁନି ତ ବାନ୍ତି ହେଇଯିବ ବହେ ବହେ।
ମେଡିସିନ କଣ ମୁଁ କହୁଥିଲି ନା କଟକ ଯାଉଛି ବାର ବାର।
ନା ମୁଁ ଏମ ଆର ଆଇ କଲି ଦେଖିବା ପାଇଁ କାମ ଦେଇଛି ବୋଲି
ତମେ ଛାତରୁୁ ଘରକୁ ଫେର ପଳେଇ ଆସିଛ।
ନା ନା ରଖିଲ ମୁଁ କହିଲି କଥା ହେଇସାରି ଯବ ଯିବି।
ହୁଁ ହୁଁ ନା କାଇଁ ଟିକେ କ୍ଲିୟର ଶୁଭିଲା ନାଇଁ ତ।
ଗୋଟେ ତାଲା କି ଦି ତାଲାଚ଼ଢ଼ିଲା ବେଳକୁ ମୁଣ୍ଡ ଖରାପ।
ତାପରେ ଉଁ ଟାଇମ ଟା ଦରକାର ତୁମେ ଯାହା ପାଖକୁ କଲ କରିବ ସେ କହିବ ମୋ ପାଖରେ ଟାଇମ ନାଇଁ। ଯେହେତୁଏ ସେ ଜଣେ ନାଇଁ କହୁହନ କଥାଟା ହେଇଯିବାଟା ଠିକ।
ହଁ ତମର କଡେ ବୁଲାବୁଲି କରିବା ଯାଇଛଛ ପାଙ୍କରେ ମ ଯାଇନାହାନ୍ତି
ହୁଁ। ଆଉ ଦେହ ପା ସବୁ ଭଲ ନା ତମର ସବୁ ମୋ ଛୁଆ ପିଲା ସମସ୍ତିଙ୍କର ଭଲ ଅଛି ନା?
ହଁ ଛୁଆପିଲା ଭଲ ଅଛନ୍ତି ସବୁ।
ହଁ ମ ସମସ୍ତିଙ୍କୁ ଥଣ୍ଡା ଧରେ
ସେ ହଉଛି ସମସ୍ତିଙ୍କି ଥଣ୍ଡା ଧରିବ। ଆଜି ରୋଷେଇ କଣ କରିଥିଲ? ବନ୍ଧୁବାନ୍ଧବ ତ ତମର ଆଇଥିଲେ।
ଆଜିର ସାଧା ଆଉ। ହଁ ହଁ ସୋମବାର ଆଜି ସାଧା ଆମର ଏଇ ଡାଲି କରିଥିଲି ଆଉ ପନିର କରିଥିନି ବାଇଗଣ ଯୋଉ ଚେକି ଚେକି କରି ଛାଣି ଦେଇଥିନି କଲରା ଚିପ୍ସ କରିଥିନି।
ଏତିକି ପ୍ରକାର କରିକି ବ ନୂଆ ନୂଆ ଛୁଆ ଧନ୍ଦା ସମ୍ଭାଳିବା କମ କଷ୍ଟ ନା ମୁଁ ଜାଣିପାରୁ ନା ହଁ
ଦିନେ ଅଧେ ଆସୁଛନ୍ତି ବନ୍ଧୁବାନ୍ଧବ କୋଉ
ଆଉତ ଏୟା କଣ କରିବ ତାପରେ ଯାହା ଯେମତି ମାନେ ସେମିତି ଦିନେ ଅଧେ କରି ଚଳେଇ ଦିଅନ୍ତା ବନ୍ଧୁବାନ୍ଧବ ଯାଇଛନ୍ତି ଏତେ ଦିନରେ ଥରେ ତାଙ୍କର ଏୟା କରିଥିଲି ଡାଲି ଭଜା ଆଉ ଅବାଗିଆ ବି ଲାଗିବ।
ହଁ ସେ ରାତିରେ ଛତୁ ପାଖରେ ସୁବିଧା ନାହିଁ। ଟିକେ ଦୂରରେ ଆଉ ଦୂରକୁ ଆଉ ଯିବାକୁ ଲୋକ ନଥିଲେ ନହେଲେ ଯାଇକି ଆଣିଥାନ୍ତେ। ପନିର ଟା ଘରେ ଥିଲା ବୋଲି କରଦେଲି ଆଉ ଛତୁ ଆମଟେ ସୁବିଧାମି ବଜାରଟା କି ସେଇ ମାନେ ଅଧିକ ବାଟ।
ହଁ ଅଧିକ ବାଟ ଆଉ ଆମର ରୁଟ ସୁବିଧା ଏଇ ଯୋଉ
ହଁ।
ହଁ ହଁ। ଏଇ ଗାଁରେ ମାନେ କୌଣସି ଜିନିଷ ଖୋଜିବ ପାଇବନି ବୋଲି କହିବନି।
ହୁଁ ହୁଁ ତମର କୋଉ ଗାଆଁ କି?
ହୁଁ ହୁଁ।
ହଁ।
ପାଖରେ ବୋଧେ କୋଉଠି?
ହଁ।
ଆଜ୍ଞା।
ଯୋଉ ଭଳିଆ ହଉଚି ହଉ। ତମର ଆଜି କଣ ରୋଷଇ ହେଇଥିଲା।
କଣ କି ମୁଁ ଆ ଆଜି ସେଇ ଡାଲମା କରିଦେଇଥିନି ସବୁ ସାରୁ ଆଳୁ ବାଇଗଣ ଟମାଟୋ ବୋଇଦାଳୁ ସବୁ ଡାଲମା କରିଦେଇଥନି।
ହୁଁ
ଡାଲମା ଭଳିଆ କରିଦେଇଥିଲି ଆଉ। କରିଦେଇଥିନି ଗୋଟା କଲରା ଭଜା ଗୋଟା ପୋଟଳ ଭଜା ଗୋଟା ଜହ୍ନି ଭଜା। ଆଉ ବଢି ଟମାଟୋ ଟିକେ ବାଟି ଦେଇଥିଲି ଟିକେ ସେ।
ହଁ।
ଯେତେ ଯାହା କଲେ ସାଧା ଖାଇବାକୁ ଭଲ ପାଆନ୍ତିନି ଆଉ ସେ ଛୁଆଙ୍କର
ନା ସତ କଯିବାକୁ ଗଲେ ମୋ ଛୁଆଙ୍କର ମାଛ ଭଜା ଫ୍ରିଜରେ ରଖିଦେଇଥିବି ସେ ତାଙ୍କର ସେ ଦେଇଦେଲୁ ସିଏ ନ ହଲେ
ଖାଇବେନି ସେ ସୋମବାରେ ଖାଉନାହାନ୍ତି ଆମ ଛୁଆ। ଏ ଯାଆନ୍ତି ଯୋଉ ବୋଲ ବମ୍ ଯାଆନ୍ତି ଶ୍ରାବଣ ମାସେରେ ସେ ଯାଆନ୍ତି ବୋଲି କି ସିଏ ଆଇଁଷ ଖାଆନ୍ତିିନି ସିଏ ନିଜୁକୁ ନିଜେ ବି ଆମେ କହିବେ ଆମେ ଆଇଁଷ
ବା ଯା ହଉ ସେ ଛୁଆ ଯିଏ ନିଜୁକୁ ନିଜେ ରାଜି ହେଲା ହେଲା ଆଉ ମୋ ଛୁଆ ଅଲଗା ଆଉ ସେ ଝିଅଙ୍କ ଆଇଁଷ ନହେନେ ଭାତ ଥାଳି କତିକି ଯାଉନାହାନ୍ତି।
ଖାଇବେ କିନ୍ତୁ ସୋମବାରେ ଖାଇବେନି। ଆଉ ଏଇ ଶ୍ରାବଣ ମାସଟା ସେ ଟୋଟାଲି ଖାଇବେନି ମାସ ସାରା ଖାଇବେନି।
ଯା ହଉ ବାଡିକି ଛୁଆ ମାନିକି‌ ବା ରହିଛନ୍ତି ଭଲ କଥା ନା ଆଉ। ମାନିଆକୁ ପଡିବ ଇଏ ବାପ ଯଦି କୋଉ ବାରରେ ବାଇଚନ୍ସ
ପାଞ୍ଚ ବର୍ଷ ତିନି ବର୍ଷ ଗଲାବେଳେ ଭଲ କିନ୍ତୁ ମାନେ ଠାକୁରଙ୍କ ସେତେବେଳେ କଣ ଗୋଟେ କଣ ତାର ଇଏ ସେ ଖାଇବ ନି ଆଇଁଷ ଦି ଜଣ ଯାକଁ ଭାଇ ଭଉଣୀ ଦି ଜଣ ଖାଇବେନି। ଛୋଟ ଟିକେ ସେ ହେଲା ତା ବାବା ଯାଆନ୍ତି। ସେ ଦେଖିଦେଇଚି ତା ଦାଦା ମାନେ ବି ଯାଆନ୍ତି ସେ ଦେଖିଦେଇକି ମାନେ ମୁଁ ଯିବିନି ସେ ସେଦିନ ଗଲା ଦିନ ଆଉ ସେ ଖାଉନି।
ଏବା ଯଦି ବାରକୁ ବାରରେ ବାଇଚାନ୍ସ କରିନଥିବ ମୋ ଛୁଆ କହିବେ ନା ନା ନା ନା ଅଣ୍ଡା ନେଇ ଆସ ନହଲେ। କୋଉ ବାର ସେ ବାଦ୍ ଦେବେନି।
ସୋମବାରଟା ଛାଡିକି ଆଉ ସବୁଦିନେ ଖାଇବି।
ମୋ ଝି ହଁ ପୁଅ ଠାରୁ ବା ମୋ ଝିଅ ବେଶୀ ଆଇଁଷିଆଣି ଛୋଟ ପିଲାଟା ବାର ହେଇଯିବ ମାନେ ପଚାରିଦେବ ଵାପା ଆଜି କି ବାରେ କହିଲ ସେ କୋଉ ବାରେ ଯଦି ହେଇ ବୁଧୁବାରେ କି ଶୁକ୍ରବାରେ ହଁ ଆମର ତ ସେଦିନ ହେଇଥିଲା ଏମତି କହିବ ତାପରେ
ଛୋଟଛୁଆ ସିଏ ଆଉ
ହଁ ଏମତି କହିଦେବେ ତା ବାପା ଜାଣି ଶୁଣିକି ଆଣିବେ ଫେରେ ଆଉ କଣ କରିବେ। ସେଇପା ଜାଣିଦେବେ ଯେ ଇଏ ରୋଲ କରିକି କହୁଚି। ତାପରେ ଏଇ ଗାଁ ରେ ଯଦି ନ ହେଇଥାନ୍ତା କଣ ବାଆଁରେଇ ଦିଅନ୍ତି ଛୁଆଙ୍କୁ ଏଇ ଗାଁରେ ମାନେ ନାହିଁ କି ନାଚି କହିପାରିବୁନି।
ଉଁହୁଁ।
ସେ ଜାଣିଦେବେ
ହବା।
ହୁଁ।